ହ୍ୟାଲୋ ହଁ ସୁଭାଲା ହଁ ଏଥର ଜାଣିପାରିଲୁ ଏଥର ଏଥର ଆସିଲା ହଁ
ନା
ହଁ କହ କିସ କହୁଥିଲୁ ବୁଝିବୁ କହ ମୁଁ ତତ କହମି କହ
ଏୟା କହୁଥିନି ଏଇଥି ପାଇଁ ଏରା କୋର ବୁଝି ହେଲାନି ସେ ସଜନ ମ୍ୟାଡାମ ମିଟିଙ୍ଗ ଗଉଦଲ ମର୍ତି ଲ
ଭାଇ ମୁଁ ବି ମିଟିଂ ଅଛି ନିେ ହେଲା ମୁଁ ତାପରେ ମେ କୁନା କିଷକ ବୁଝିଲୁ ମେମ୍ କୁ ଏଇ ସକାଳୁ ସକାଳୁ ହେଲା କଲ ମାରିଦବୁ ହେଲା ଆଗେ ଲେଖିଦବୁ ମେମ୍ ଆ ଆଇ ଓନେଟ୍ ଟୁ ରୁ ଲେଖିଦବୁ ମ୍ୟମ୍ କହିବ ହଉ ଠିକ ଅଛି ମ୍ୟମ୍ କାହାକୁ ମନା କରନ୍ତି ନାଇଁଲା ତୁ କୋଲ୍ମାରିଦବୁ ଦେଖିବୁ ମେମ୍ ଉଠିବେ ବୁଝିଲୁ ମେମ୍ ଉଠେଇନେ ପଚାରିବୁ ଯେ ମେମେ ଏଟା କେର କିସ ହବୁ ହେଲା କିଛି ନାହିଁ ଏଇଟା ତୋତେ କଣ ଖାଲି ତୋତେ ଖାଲି କଲଟା ଟାସ୍କ ତା କମ୍ପ୍ଲିଟ କରିବାର ଅଛି କଲ୍ କରିକି ବୁଝିଲୁ ଆସିବ ସେଇଠି ଲେଖା ସେ ମ୍ୟମ୍ କହିବେ ହେଲା ଜଣକା ମୋବାଇଲ୍ ନମ୍ବର ସାଙ୍ଗ ପାଞ୍ଚ ତରଖ କଥା ହେଇପାରିବୁ ବୁଝିଲୁ
ହ
ତାଠାରୁ ହଁ ଏକ୍ସଟ୍ରା ହେଇପାରିବନି ମୁଁ ତ ତାଙ୍କର ଏ ଥରେ ଯଦି ହେନି ଦଶ ଦଶ ମିନିଟ୍ ତାପରେ ମୁଁ ଏଇଶୁ ନା ଯଦି ମୋ କାମଅଛି ମୁଁ ପଳିଗନି ଆ ତାହେଲେ ଏଇସୁାଁହେଇପାରିବିନି ତାହେଲେ ଗୋଟେ ମୋର ହେଲା ତ ସାଙ୍ଗରେ ମୁ ଆହୁରି ଚାରି ଥର କଥା ହେଇପାରିବି ବଝିଗଲୁ ଚାରି ଥର ହେଇଗଲା ପରେ ଏରକୁ ତେ ତିରିଶ ଥର କରି ମାନେ ଛଅ ଜଣ ସାଙ୍ଗ ଦରକାର ଜଣଙ୍କର ପାଞ୍ଚ ପାଞ୍ଚ ଥର କଥା ହେଲେ ହେଇଯିବ ବୁଝିଗଲୁ ଦେନେ ତୋତେ ତିନି ହଜାର ମିଳିବ ହ ବୁଝିଗଲୁ କେ କେତେ ହଜାର
ସେ
ହଁ ତୁ ଟିକେ କହ ମ୍ୟମ କହିଥିଲେ ତ କଥା ହେବ ଟିକେ ସେ ବିଇଏରୁ କହିବ କଥାବାର୍ତ୍ତା ମାନେ ବୁଝିପାରୁନୁ।
ହୁଁ ହୁଁ।
ହୁଁ ହୁଁ ହୋନି ଟିକେ କଥାବାର୍ତ୍ତା ହୋଅ ପଚାର ଆଉ କିସ ଅଛି। ଆଉ କିସ କହ?
ଆଉ ଏମିତି ଶାଠି ପିକେଟ୍ ବନେଚାଲି ଥିବ।
ହଁ ସାର୍ଟିଫିକେଟ କାଇହିଁ ଆସିନି ତ ସାରଙ୍କୁ ତ କହିଥିନି। ସାର୍ କହିଲେ କାହିଁ କିଛି ତ ଆସିନି।
ଇଏ ତ କୋଉ ଦିନ ଆସିଥିବ ବୁଝିଲ।
କିସ
ଚାଲିଠାରୁ ତ କୋଚନ୍ତି ସର୍ଟିଫିକେଟ ଆସିଛି ଭାରିତ।
ଆଁ
ର୍କାଳି ସାର୍।
ହଁ।
କୋଉଥିଲେ ସାର୍ଟଟିଫିକେଟ ଆଛି ବୋଲିତ।
ମୁଁ ପଚାରିନି ସାର୍ ଙ୍କୁ ବୁଝିଲ ନା ମୋ ଅନୁଦେଇ ବି ଯାଇନି ମୋର ଟାଇମ ହୋଉନାଇଁ ନା। ମୁଁ ଯାଇନି ମୁଁ ପଚାରି ସିମିତି ଯେ ସାର୍ ଆସିଛି ନା ଆସିନି। ଏଠୁ ଅଛୁ ଆମେ ଗୋଟେ ଜାଗାର ତ ମୁଁ ସେଇ ପାଇଁ ଏଇ ଏଇ ମାସ ଆଡକୁ ମୁଁ ସେ ଜାଗା ଟା ଛାଡିଦେମି ଆଉ ରହିବିନି। କାହିଁକି ନା ମୁଁ ଆକୁ ପାଠଟା ପଢିତେ ଜିମି ତ ବାହାରକୁ ହେଲା ମୁଁ ସେ ଛାଡ଼ିଦେମି ହଁ ସେଇ ସାର୍ କହିଥିଲେ ଆମର ନିଟ୍ ର ସାର୍ ଥିଲେ ତ ସେ କହିଲେ ଏଇଠି ରହିଯା ଆଉ ଆଁ
କିଏ ସାର୍?
ଆମର ଯେ ନିଟ୍ ତ କମ୍ପୁଟର ସାର୍ ସଜୟ ସଜୟ ସାର ହଁ। ହଁ ଏଇଠି ଜଳେସ୍ୱରେ ଗୋଟେ ସୋରୁମ ର କହିଲେ କହିଲେ ରହିଯା କିଛି ଦିନ ଆଉ ଯେହେତୁ ଆଗକୁ ନ ପଢିଛୁ ଦି ତିନି ମାସ ଯାହା ରହିବୁ ରହିଜା କାହିଁକିନା ସେ ଭାଇ ଥିଲେ ନି ତ ପଳେଇାଇଥିଲେ ବୁଝିଲୁ?
ହୁଁ।
ସେ ବାହାରକୁ ପଳେଇଗଲେ ତ ସେ ଦେଇକି ମତେ କହିଲେ ତାପରେ ସେ ଭାଇ ଦି ମାସେ ପରେ ଫେରେ ଚାଲି ଆସିଲେ। ମାନେ ନା ଦିମାସେ କୋଉଚି ମାସେ ପରେ ଫେରେ ଚାଲି ଆସିଲେ ହେଲା।
ହୁଁ।
ତାପରେ ସେ କହିଲେ ଯେ ଆଉ ତୁ କିସକରତେ ଆଉ ମାଲିକ ବି କିଛି କହିପାରୁନି। ଯେହେତୁ ମୁଁ ଆସିଛି ମାସେ ଗୋଟେ ମାସ ହେଇଗଲା ମୋର ଏଇ ମାସଟା କେତେ ଆଜି ଆଜି ବାର ହେଇଗଲା ଯେ?
ହୁଁ।
ବାର ହେଇଗଲା ଆଉ ଏଇ ମାସଟା ପଚିଶି ଛବିଶି ଆଡକୁ ସାରଙ୍କୁ କହିଦେମି ମୁଁ ସାରେ ଆଉ ରହମିନି ଏ ମାସର ପେମେଣ୍ଟ ଦେଇଦିଅନ୍ତୁ ଆଉ ଆର ମାସ ବେଳକୁ ମୁଁ ରହିବିନି। ଆ ସେ ଭାଇ ତ ଆସିିଚି ଆଉ ମୁଁ କିଷ କତିରେ ରହିମି। ଏ ତୁ କିସ ତୁୁପରା ଡିପ୍ଲମା କରିତେ ଯାଉଥିଲୁ କହୁଥିଲୁ ବାହାରକୁ କିସ ହେଲା?
ସରିଗଲା ଡେଭଲପମଣ୍ ଆଉଛି
ଇବେ ଡିପ୍ଲୋମା କେ ନଁ ତୁ କମ୍ପାନୀକୁ ପରା କହୁଥିଲୁ ଡି୍ପ୍ଳୋମାରୁ କମ୍ପାନୀ ଆିସିବ ଯିବୁ?
ଯିବା ଜିବା ଏଇଠି ବାପା ଗୋଟେ ଜାଗା
ହଁ।
ବାପା ଗୋଟେ ଦେଖିଛନ୍ତି।
କିସ କହିଲୁ।
ବାପା ଦେଖିଛନ୍ତି ଗୋଟେ କମ୍ପାନୀ ସେଇଠିକୁ ଯିବି ବାପା ଦେଖିଛନ୍ତି କମ୍ପାନୀ।
ଓହୋ ତୋ ବାପା କମ୍ପାନୀରେ ଥିଲେ ତ।
ନା ଏର କ କଥାବାର୍ତ୍ତା କରୁଥିଲେ ଯିବା।
କେତେ କିସ ଦରମା ଦବ?
ଆଗେ ଯାଏ ଗୋଟେ ଇଣ୍ଟର୍ଭ୍ୟୁ ଗୋଟେ ଦିଏ ତା ପରେ
ଓହୋ ହଉ ଯା ଆଉ ଯାଇକି ଦେଖ ହେଲା।
ଏ କଥା ଯ କହିବୁ ସାଙ୍ଗେ ସାଙ୍ଗେ ଉଦ୍ୟ କନା ଯିବ ନା।
କିସ ରା ପଇସା। ସେ ତିରିଶ ତିରିଶଟା ଟାସ୍କ କମ୍ପ୍ଲିଟ୍ ହେଲା ପରେ ଯାଇକି ପଇସାଟା ତ ଏକାଉଣ୍ଟକୁ ଆସିବ ମାନେ ୱାଲେଟ୍ କୁ ଆସିବ। ସେଠି ତୁୟଇିଇ ଦ୍ଵା ନେଇପାରିବୁ
ଧର ଶହେ ଟଙ୍କା ହେନେ ଶହେ ଟଙ୍କା ଉଡ୍ରୋ କରି ହବନି।
ଶହେ ଟଙ୍କା ଯଦି ତୁ ପାଞ୍ଚଟା କହୁଥିଲା ସେ ଛୁଆଟା ମାନେ ଗୋଟେ ଆଉ ଗୋଟେ ଛୁଆକୁ ମାରିଦିଏ ଏ ଯଦି ପାଞ୍ଚଟା ପୁରା ଟାସ୍କ ଦଶ ମିନିଟି କଂପ୍ଲିଟ୍ କରିନେଲୁ ତାହେଲେ ଏକାଉଣ୍ଡ ତ ଏକାଉଣ୍ଟକୁ ପଇସାଟା ପଠେଇକି ଚାଲି ଆସିବ ଆଉ ଯଦି ତୋର ଖାଣ୍ଡିଆ ଖାଣ୍ଡିଆ ହେଇଯିବ ମୋର ଦିଟା ଟାକ୍ସ ହେଲା ଗୋଟେ ର କଲ୍ ଲାଗିଲା କାଟିଗଲା ପଟେଇକି ହେଲା। ଅଟୋମେଟିକ୍ ଆଉ ଗୋଟେ କଲର ସେ ସାଙ୍ଗଟା ଟାୱାର ପାଉନଥିଲା ନା ମାନେ ବାଲେଶ୍ଵର ତାକୁ ଶୁଭ ହେଲାନି ହେଲା।
ହୁଁ।
ମୁଁ ଏଠି ହେଲୋ ହେଲୋ ହେଉଛି ତାକୁ କିଛି ଶୁଭା ହେଉନି। ସେଟା ବି ବେକାର ହେଇଗଲା କାଟିଗଲା କିସୋ କରିବି ଆଉ ବେକାର ହେଇଗଲା।
ଏଇଟା କେ କେର ବର୍ଷେ କହିଛୁ ତ।
ହଁ ତୋର ଆଗେ ଇଏ ହଉ ହେଲା ତୁ ଜଳେଶର ଆଡକୁ ଥରେ ଚାଲି ଆସୁନୁ। ତତେ ମୁ ଭିଡିଓ କଲ ଥରେ ଗୋଟ ଭିଡିଓ କରିକ ଛାଡିଦବି ସ୍କ୍ରିିନ ରେକର୍ଡିଂ କେମିତି କରା ହଏ ବୁଝିଲୁ।
ହୁଁ।
ସେଇଟା ଛାଡିଦେମି ଦେନ ସମସ୍ତେ ସେଇନ ଦେଖିକି କରିପାରିବେ କିଶୋ ହଉଛି। ଆଉ ମୋ ଟାକ୍ସ ଟା କମ୍ପ୍ଲିଟ ଏଇନା ମୁଁ ତତେଁ ଆହୁ ଚାରିଥର ମାରିବି ବୁଝିଲି ଉଠିବୁ କେତେଟାରେ ଉଠିବୁ। କଥାଟା ହେଇଗନେ ଗୋଟେ ଟାସ୍କ କଂପ୍ଲିଟ୍ ହେଇଯିବ।
ତ ସରିଗଲାଟା ପାଞ୍ଚ ମିନିଟ୍ କଂପ୍ଲିଟ୍।
ବେ ନା ପାଞ୍ଚ ମିନିଟ ନୁହେଁ ଦଶ ମିନିଟ।
ଆଉ
ହଁ ପାଞ୍ଚ ମିନିଟ୍ କିଏ କହିଲା ତୋତେ। ଆହୁରି ପାଞ୍ଚ ମିନିଟ୍। ହଁ ତୋର ଏଇ ଯେଉଁ ଅମ୍ବାନୀ ଡିପ୍ଲୋମା କରୁଥିଲୁ କେତେ ପଇସା ଖର୍ଚ୍ଚ ହେଇଥିଲା।
ହେ ବାପା ବୁଝିଲ ମୁଁ କେବେ ଯାଇନି।
ବୁଝୁନୁ। ଆଁ
ମୁଁ ବୁଝେନି ବାପା ବୁଝନ୍ତି।
ଓହୋ ଟିକେ ଆକୁଆ କରିବୁ କି ସେଇ ଛୁଆଁ।
ଆ ଯିଏ କମ୍ପାନୀ କଥା କହୁଥିବ ସିଏ ଇଣ୍ଟର୍ଭ୍ୟୁ ପାଈଁ ଡାକିଛି
କେବେ ଇଣ୍ଟରଭ୍ୟୁ ଅଛି କେବେ?
ପନ୍ଦର ଏଇ ପନ୍ଦର। ବାଲେଶ୍ଵର।
ବାଲେଶ୍ୱର ବାଲେଶ୍ଵର କି ଜାଗା।
ହଁ ତ ତୋ ବାପାକୁ ନେଇକି ଯିବୁ ତ?
ହଁ।
ତୋ ବାପାକୁ ନେଇକି ଯିବୁ? କେ ଜାଗା ଟା ବାଲେଶ୍ଵର?
ସେ ବାପା ନେଇଯିବେ ବୁଝି ପାରୁନ।
ଓହୋ ଆହୁରି ଚାରି ମିନିଟ୍ ଅଛି ରହ ଆଉ କିସ କହିମି! ପଚାର ତୁ କିସ ପଚାରିବୁ ପଚାର ତ ଡାଉଟ କିସ ଅଛି କହ ଦେନେ ମୁଁ କହିମି।
କହବେ ତୁ ବି କହିବା ଦରକାର ମୁଁ ଏକଲା କହିନେ କିସ ହବ, ବେ ତୁ ବି ତୁ ବି କହିବା ଦରକାର ନା ଯେ ହଁ ରେପନ୍ସ ମୁଁ ତ ଏତେ ମୁଁ ଯା କହୁଛି ତୁ ଟିକେ କହ କିଛି।
ହ କିଟା କହିବ?
ଏଇଟା କହିବୁ କହିବୁ କେଇଠି କେଇଠି ଘୁରିଛୁ କିସ ଖାଇଛୁ।
ଘୁରିବି କଣ? ଘରେ ବରଷା ଯେନ୍ତେ ବଇଚି ଖାଲି।
ଏ ତୁ ଡିପ୍ଲୋମାଟା ବାରିପଦାରେ କରିଥିଲୁ ନା?
ହଏ।
ହଁ ବାରିପଦାର କେ ଜାଗା?
ଆ ଡିଭାଇନ।
ଡିଭାଇନ୍ ନା ସେଇଟା କେଇଠି ବାରିପଦାରେ କେ ଜାଗାରେ କରିଲୁ? ହ୍ୟାଲୋ
ହଁ
ବାରିପଦାରେ କେ ଜାଗା?
ହଁ
ବାଲେଶ୍ଵର ବୁଲ ସିଧାରେ।
ଓହୋ! ହଁ ଆଉ ସେଠି କେଇ ଜଣ ପାଖା ପାଖି ତମର ପଢୁଥିଲେ ଡିପ୍ଲମାର?
ଓ
ବହୁତ ବହୁତ।
ଝିଅ ଛୁଆ କେଇ ଜଣ ଥିଲେ ସେଠି?
ଝିଅ ଗୋଟେ ବିି ନାଇ।
ଗୋଟେ ବି ନାଇଁ ସବୁ ପୁଅ ଛୁଆ ହଁ!
ଥାର୍ଡୟରରେ ଥିଲା?
ଥାର୍ଡୟରରେ ଗୋଟେ ବି ଝିଲାନି। ଯାହା ଫାଷ୍ଟ ଇଅର ସେକେଣ୍ଡ ଇଅର ଏଇ ଭଳିଆ
ଓହୋ କେତେ କେତେ ପାଖାପାଖି ଥିଲେ?
ଗୋଟେ ଦିଟା ଟା ଝିଅ।
ଓହୋ! ଓହୋ ସେ ଜାଗାରେ ବେଶୀ ହେବେନି ବି, ତୋ ମେ ଟ୍ରିକ୍ ରେ କେତେ ଥିଲା କି ମାର୍କ? କାର୍ ତୋର୍?
ହଁ ପର୍ସେଣ୍ଟେ ଫିପ୍ଟି ପର୍ସେଣ୍ଟେ।
ତୋର ଗମେଣ୍ଟ୍ ଆ ଟି ଆଇ ପାଇଁ ପକେଇଥିଲୁ? ପକେଇ ନୁ ନା ଆବେ ଗମେଣ୍ଟ୍ ର ଆଗେ ପକେଇ ଥାନ୍ତୁ। ବୁଝିଲୁ। ଗମେଣ୍ଟ ର ଆଗେ ପକେଇଥାନ୍ତୁ ଗମେଣ୍ଟର ହେନେ ପଳେଇଯାଇଥାନ୍ତୁ ବୁଝିଗଲୁ। ପକେଇବୁ ଆଉ।
ହଁ କହ।
ହଁ ସେଇଟା କହୁଚି ତୁ ଗମେଣ୍ଟ୍ ର ପକେଇଲୁନି।
ଗମେଣ୍ଟ୍ ର ମୁଁ ଯେମିତିଆ ଗୋଟେ
ଆବେ ଗମେଣ୍ଟ୍ ର ଭଲ ଭଲ କମ୍ପାନୀ ଏକା ସେ କଥା ଖାଲି ବୁଝୁନୁ।
ୟା ପରେ ଭାବୁଚି ପଢ଼ିମି ଆଉ ଟିକେ ଇଏ ପଢ଼ିମି ଏ ଯାହା ଫର୍ମ ଫର୍ମ ପକେଇଚି ଯେଇଠି ହବ ଭାବୁଚି ପଳେଇଯିମି ପଢିତେ।
ଏଇନା କେତେ କରିସାରିଚୁ ଏଇଟାର ଏଇ ଆପ୍ ଟାରେ?
କେଇଟାର?
ଏଇ ଯା ଏଇଟା ଯେ ଏଇଟା ଏଇଟା।
ହଁ।
କେତେ କରି ସାରିଚୁ?
ମୋର ତ ହେଲା ଏ-ଏଇ କାଲି ଜମା କରିନି ତା ପରଦିନ କରିଥିନି ଆଠଟା କଲ ମୋ ସାଙ୍ଗକୁ ବସେଇ ଦେଇଥିନି କଥା ମୁଁ ହବା ଟା ଆଉ ଘର ପାଖକୁ ଗଲେ ଆଜି ଆଉ ଟାର୍ଗେଟ ରଖିଚି କରିମି କେନେ କଁ-ଟାକ୍ସ୍ ଟା କମ୍ପ୍ଲିଟ୍ କରିବାର ଅଛି ନା।
ହୋ।
ଆଜି କମ୍ପ୍ଲିଟ୍ କରି ସାରଥିବୁ କାଇଁକିନା ମେମ୍ କହୁଚନ୍ତି ଯେତେ ଶୀଘ୍ର ସାରଦେନେ ତମ ପଇସା ଟା ସେତେ ଶୀଘ୍ର ଆସିବ। ଆଉ ମୁଁ ଏଠି ଟାସ୍କ୍ ଟା ତମର ସରୁନି।
ସେଇ ତ ବେ ଛୁଆକୁ କହୁଛନ୍ ଗ୍ରୁପ୍ ର ଯେତେ ଜଣ ପୁଅ ଛୁଆ ଅଛନ୍ ଜଣ ଜଣଙ୍କୁ ଫୋନ୍ ମାରିକି ପଚାର। ପୁଅକୁ ଧର।
ହଁ ମୋର ଯଦି ଆସିବ ଦି ତିନିଟା ନମ୍ବର ଦବୁ ତ କଥା ହବା।
ମୁଁ ବି ମୁଁ ବି ର ଆଜି ମୁଁ ଫାଙ୍କା ଦେଖିକି ହେଲା ଛୁଆମାନଙ୍କୁ ଫୋନ୍ ମାରେ ଏ ସେଦିନ ସେ କହିଲା ମୁଁ ଘରକୁ କହିଲି ନା କେନେ ନା ମୁଁ କହିଲି କିଛି ବୁଝିହଉନି ଏଇଟା ସେ ମୋତେ କହିଲା ହେଲା ଦେଇକି ମୁଁ କାଟିିଦେନି ତାପରେ। ଟାସ୍କ୍ ଟା କମ୍ପ୍ଲିଟ୍ ଆମର ହେଇଯିବ ଆଉ ନହଲେ ଛୁଆ ଯାହାକୁ ପଚାରିଲେ ସେ କହୁଚି ହେସ୍ ମୁଁ ଏବେ କରିପାରିବିନି ବୁଝିଗଲୁ କଥାଟା।
ଅରଖ
ହଁ ହଁ ହଁ।